କଟିଗଲା କି?
ସେଟା ପା ଦିଆ ହେଇଛି ଟାଇମ୍।
ହ୍ୟାଲୋ।
ହଁ କହୁନ।
କଣ ଗୋଟେ କଟିଗଲା।
ଆରେ ସେଟା ଟାଇମ ଦିଆ ହେଇଛି ସେମିତି। ତତେ କଉ ନଥିଲି କି? ତତେ କଉ ନଥିଲି କି? ଅଟ୍ ମାନେ ତାର ହେଲେ ସେ ଅ ତାର କଟିଯିବ। ଉହୁଁ।
ଅ ମୁଁ
ତାକୁ କରିଦେବା କଥା, ହେଲା କି, ବି ଏଡ଼୍ ଟା କରିଦେଲେ ଝିଅପିଲା ଆମର ବି ମୋ ଭାଇ ଝିଅବି ଏ ଯୋଉ ତାର ମେଡ଼ିକାଲ୍ ଏଇ ଯେଉଁ ଡାକ୍ତରୀ ପାଠ ପଢ଼ିବ ବୋଲି ହେଲାକି। ତ ଏଇ ବର୍ଷଟା ସେ ଉଁ ଆମର ଅ ଭୁବନେଶ୍ଵରରେ
ଏପଢ଼ୁଥିଲା ଥଙ୍ଗ୍ ଭୁବନେଶ୍ବରରେ ସେଇ ଝିଅଟାଟି?
ହଁ।
ନା କୋଉଟାବେ ତୁ କହୁଥିଲୁଯେ ମୋର ଭ୍ ମୋର ଗୋଟେ ଯଉ କଣସି ନର୍ସିଂ କରିବ ବୋଲି ଏମତି କହୁନଥିଲୁ? ମତେ କହୁଥିଲେ ରୁମ୍ ପାଇଁ ଖୋଜିବା ପାଇଁ ସିଏ?
ନା ଏଟାତ ଭଉଣୀ ହେବ ସେ ମୋଭାଇଙ୍କ ଝିଅ ଗୋଟେ। ହେଲା ସିଏ ଏଇ ଟେନ୍ଥ ପ୍ଲସ୍ ଟୁ ସାରିକି ଏଇ ବର୍ଷ ଗୋଟେ ବର୍ଷ ମେଡ଼ିକାଲ୍ ପାଇଁ ପଢ଼ାପଢି କରୁଚି ଆଜି ତାଙ୍କର ନର୍ସିଂବି କରିବ, କିଯଦି ହବ ଯଦି ମେଡ଼ିକାଲ୍ ଏମ ବି ବି ଏସ୍ ଯୋଉଟା ଡାକ୍ତରୀ ପାଠ ହେଲା ଆଉ ସେଟା ଯଦି ସେଇ ଏକ୍ଜାମ୍ ଯଦି ପରୀକ୍ଷା ଯଦି ଦେଇକି ଯଦି ଭଲ ନମ୍ବର ଆଣିବ ତାହେଲେ ତ ଆସେ ସେଇଥିରେ ପାଠ ପଢ଼ିବ ଡାକ୍ତରୀ ପାଠ। ନହେଲେ ଦେଖିଆ ଭାଇ କହୁଥିଲେ ଏଇ ଯୋଉ ଆମର ଏଇ ଯୋଉ ବି ଏଡ ହଉକି ଟିଚି ଟିଚର୍ ଲାଇନ୍ ହଉ ହେଲା।
ବି ଆପରେ ପ୍ଲସ୍ ଟୁରେ ଥିଲା ଏବେ ଏବେ ହଉଚି ନାଇଁ ମୁଁ କହିପାରିବିନି।
କଣ?
ପ୍ଲସ୍ ଟୁରେ ବି ଏ ଡିରେ।
ହଁ ପ୍ଲସ୍ ଟୁ ହଁ ଏବେ ବାହାରିଚି ଗୋଟେ ମାନେ ଚାରି ବର୍ଷିଆ।
ଏବେ ସେମିତି ଅଛିକି ନାହିଁ ମୁଁ କହିପାରିବିନି।
ଯେଉଁମାନେ ପ୍ଲସ୍ ଟୁ ପଢ଼ୁଛନ୍ତି ତାଙ୍କ ପାଇଁ ଚାରି ବର୍ଷିଆ ଅଛି। ହେଲା ସେଇଠି ମାନେ ଗ୍ରାଜୁଏସନ୍ ସହିତ ବି ଏଡ଼୍। ମାନେ ଚାରି ବର୍ଷରେ ଦୁଇଟା ଡିଗ୍ରୀ ତୁ ପାଇବୁ ଆଉ। ବୁଝିଲୁ।
ହଁ ଏବେ ଅଲଗା କରିଦେଇଛି ଆଉ ଆଉ ଏବେ ଆଉ ବର୍ଷରୁ ଏମିତି ହବ ଚାରି ବର୍ଷ ପିଧି ହେଇଗ ଯୋଉ ଦେଖଉଛିତ।
ଚାରି ବର୍ଷିଆବି ଭଲ କାରଣ ଏମିତି ଯଦି ତୁ କରିଥାନ୍ତୁ ତାହେଲେ ତିନି ବର୍ଷ ଯାଇଥାନ୍ତା।
ଆଉ ଶୁଣୁନୁ ଆରେ ମୋ ଗୋଟେ ସାଙ୍ଗଟା ଯୋଉ ଛେନ୍ଙ୍କିଟକ ଯୋଉ ଇଏ ନୟାଗଡ଼ର ତୁ ଦେଖିଥିବୁ ତାକୁ ହେଲା
ହଁ।
ସିଏ କଣ ତିନି ବର୍ଷ କଲାବି ସିଏ କଣଟା କରୁଥିଲାକି?
କୋଉଟା ବିି ଏ ଡ଼େ?
ହଁ।
ତିନି ବର୍ଷ ତାର ଯଦି ଧରାଯାଉ ଯଦି ବ୍ୟା
ଇଏ ବି ପିଡବ୍ଲୁ ନା କଣ ସେମିତି ଗୋଟେ କଣ ଅଛି ବା
ବି ପିଓ ବ୍ଲୁ ନୁହଁ ସେ
କଣଟା ଗୋଟେ ସେଠି ଆଡ କରିକି ଇଏ କଲି ବୋଲି କହୁଥିଲା ତ ମୁଁ ଜାଣି ସେ କେମିତି କରଥିଲା।
ସେଇଟା ପିଇଟି ବୋଧେ ଫିଜିକାଲ୍ ଏଜୁକେସନ୍ ଟିଚର୍। ଏଇ ଯୋଉ କାଦୁ କାଦୁ ଆଉ ତିନି ବର୍ଷ ତ ନୁହଁ। ଏଇ ତ ଇଏ ବି କରିଛି ଶ୍ରୀକାନ୍ତ ବି ସେ କହୁଥିଲା ବର୍ଷେ କିିଆ କରୁଛି ବୋଲି।
ଆରେ ବୁଦ୍ଧିରାମ ବୁଦ୍ଧିରାମ କେରାଇ କୁ ଜାଣିଛୁ ନା। ସିଏ ପାଇଜିବେ।
ହଁ ସେ ତ କେବେଠୁ ପାଇଛି କାଦୁ ସହିତ କଦୁମନଙ୍କ ସହିତ।
କାଦୁ କୋଉଠି ଚବଛ ଏ ବେ।
କାଦୁଟା କେଉଠି କେଉ ଡିଷ୍ଟ୍ରିକ୍ଟରେ ଅଛି କେଜାଣି। ମୁଁ ପଚାରନି କୋଉ ଡିଷ୍ଟ୍ରିକ୍ଟରେ ପାଇଛି ମାଧବ ବି ହଁ ସେ ଧିନରେ କର୍ଥିଲେଥିଲେ ନା। ମାଧ୍ୟମିକ ମାନ ତାଙ୍କୁ ପଚାରନି କୋଉ ସ୍କୁଲରେ ପାଇଛି କି ଜଣେ।
ହଁ ମୋ ଇଏ ମୋର ଯୋଉ ମୋ ମାଉସୀ ସେ ପ୍ଲସ ଟୁ ପଢେଇବା ପାଇଁ।
ପ୍ଲସ୍ ଟୁ ତାମାନେ ସିଏ ବୋଧେ ଥିବ। ହଁ ସିଏଫ ମ ଯେ ପ୍ଲସ୍ ଟୁ ପିଲାଙ୍କୁ ପଢ଼ାଇବ ଆଉ ପିଜି ଯିଏ କରିଛି ପ୍ଲସ୍ ଟୁ ପିଲାଙ୍କୁ ପଢ଼ାଇବ ଆଉ।
ହଁ ସିଏ ପଲିଟିକାଲ ସାଇନ୍ସ ରେ କରିଥିଲା।
ଆଚ୍ଛା ଆଛା। ହଁ ପିଜି ଟି ପୋଷ୍ଟ ଗୁଡ଼ା ଯେଉଁ ପୋଷ୍ଟ ଗ୍ରାଜୁଏଟ୍ ଟିଚର୍ ହେଲା।
ଶୁଣ ସିଏ କେତେ ବଡ ଆମଠୁ ସେ ବାଙ୍ଗରି ଟାକୁ ମାଇକା ଠାଣିଟା ହେଲା ତାର ବୟସ ହେଇଛି ବେଲି କହିପାରିବୁନୁ ସେ ବାଙ୍ଗରିଟା ଗୋ। ତାର ଯିଏ ସାନ ଭଉଣୀଟା ସିଏ ବାହା ହେଇଲାଣି ତାର ଯିଏ ସାନ ଭାଇଟା ସିଏ ବି ବାହା ହେଇଗଲାଣି। ସବୁଠୁ ଇଏ ବଡ ନା ହେଲା।
ହଁ।
ଇଏ ବାହା ହେଇନେ ମାନେ ୟାର ଏବେ କେତେ ଏଜ୍ ହେଇଥିବ ଜାଣିଛୁ ନା ମୋଠୁ ମାନେ ଛଅ ସାତବର୍ଷ ସିଏ ବଡ। ନାଇଁ ତିନି ଚାରି ତିନି ଚାରିବର୍ଷ ବୋଧେ ଏନ୍ତି। ମାଇ ବାଙ୍ଗରିଟା ଗୋ ହେଲା। ଆଉ ସେ ହଁ
ସେ କୋଉଠି ଏବେ ପଢଉଛି ସମ୍ବଲପୁରରେ।
କହିଲି ଏବେ ବେ ପାଇଲା ସେ ସମ୍ବଲପୁର ବୋଲି କହୁଥିଲେ ଯେ ସେମାନେ ଏତେ ଆଉ ଭଲରେ କଥା ହଉନାହାଁନ୍ତି ବେ ଆମ ସହିତ ହେଲା ଆମ ସହିତ ମାନେ କଣ ମାନେ ସେ ଅପା ଝିଅଟା ହବ ଆଉ ମାନେ ଏନ୍ତି ଆମ ଘର ପାଖର ଆଉ। ମାନେ ଆମ କାଷ୍ଟ ଭୂଇଁଟା ସେ ବି ଏସ୍ଟି ଟା ନା।
ହଁ।
ଆମର ସେ ପାଖେରେ ଆଉ ହେଲା ସେ ସେଠି ମୁଁ ବି ଜାଣି ନଥିଲି ଏନ୍ତି ଯେ ତା ମାଇଁ ଷ୍ଟାଟସ ଦେଇଥିଲା ବୋଲି ଦେଖିଥିଲୁ ଆମେ।
ଓ ହୋ ହଁ ପାଇଥିବେ। ଏଇଥର ବହୁତ ସାରା ପିଲା ପାଇଲେ ନା ଆଉ ତ କାଇଁ ବାହାରିନି ନୂଆ ପୋଷ୍ଟ ଗୁଡା। ନିଯୁକ୍ତି ସିନା ବାହାର କଲେ ସିନା ହବ।
ବେ ତୁ ଯୋଉ ଏକଜାମଟା ଦେଇଥିଲୁ ଶୁଣ ଟିକେ ତୁ ଯୋଉ ଏଗଜାମ ଟା ଦେଇଥିଲୁ ଧର୍ମେନ୍ଦ୍ର ତାପରେ ଛପନ ନା କେତେମାର୍କ ରଖିଥିଲୁ ସେଇ ଏଗ୍ ଏଗଜାମଟା ଆଉଥରେ ଦବୁ ନା
ସେଟା ଯୋଉ ଛପନ ଯୋଉଟା କହୁଚୁ ହେଲା ସେଇ ଏକଜାମ୍ ମାନେ ସେଇଟା ତ ସେଇଟା ତ ମେନ୍ ଏକଜାମ୍ ରେ ମୁଁ ଦେଇଥିଲି ହେଲା।
ହୁଁ।
ମେନ୍ ଏକଜାମରେ ସେଇଟା ତ ସରିଗଲା ସେଇଟା ଏଲଟିଆର୍ ଟା ହେଲା ଆଉ ଏ ବେ ଯୋଉଟା ମୁଁ ଦେଇଚି ଯୋଉଟା ହବାର ଅଛି ସେଇଟା ହଉଚି
ମୁଁ ତତେ ଯାହା ପଚାରୁ ତୁ ଆଗ ସେଇଟା କହ। ଯୋଉ ତୁ ଛପନ ନା କେତେ ହଉଚି ସେଇ ଆଉ ଦି ନା ତିନି ମାର୍କ ପାଇଁ କଟିଗଲା ବେଲି କହୁଥିଲୁ ସେ ଏକଜାମ୍ ଟା ଆଉଥରେ ବାହାରିଲେ ଦବୁ ନା?
ହଁ ଦେବି। ଆଉଥରେ ବାହାରିଲେ ଦେବିନି କଣ ପାଇଁ ଯଦି ଏବେ ମୁଁ ଖାଲି ଟାରେ ଅଛି ନା ଆଉ ଖାଲିଟାରେ ଅଛି ଆଉ ତ ସେଇ ମୁଁ ତ ସେଇ ଟିଚର ହେବି ବୋଲି ତ ବିଏଡ୍ ଫିଏଡ୍ ସବୁ କରିଛି ନା ଆଉ ଆଉ ଦେବିନି କାହିଁକି। ଏବେ ବାହାରିନି ବାହାରିବାର ଅଛି ଆମର ଏ ଏ ସବୁ ବହୁତ ସାରା ପୋଷ୍ଟ ବା
ଥରେ ଏଗଜାମ୍ ଦବୁ ତାର ଏନ୍ତି ସିଲେକ୍ସନ୍ ହବ।
ହଁ।
ସେଇଟା କହୁ ମୁଁ ଯୋଉଟା କହୁଛି ସେଇଟା ଟି
ହଁ ସେଇଟା ବା
ଉ ହୁ। ତୁ ଆଉ ଗୋଟେ ଏଇଟା କୋଉଟା ହଁ ସେଇଟା ତ ଆମେ ସେଇଟା ଆଉ ତମେ ଦବ ଆଉଥ ଯୋଗାଯୋଗ କଟି ଯାଇଛନ୍ତି ସେମାନେ ଆଉ ଥରେ ଦେବେ ସେଟା ସବୁ।
ହୁଁ। ଦେଖିବା କଣ ହଉଛି? ଚାଲିଛି ତ ଏ ମଝିରେ ପଢାପଢି ଏତେ ଭଲସେ। ମୁଁ କରିନଥିଲି ଏବେଠୁ ଟିକେ ଟିକେ ଚାଲଛି। ଅଛି ଆଉ ନ ମାନେ ନ ପାଠ ପଢ଼ିଲେ ନା ମାନେ ଭୁଲି ହେଇଯିବ ସବୁ କିଛି ଜାଣିଛ ନା।
ହୁଁ।
ସେଇଥିପାଇଁ ସବୁଦିନ ଡେଲି ଡେଲି କିଛି କିଛି ଆ କିଛି କିଛି ତୁ ପାଠ ପଢିବୁ।
କିଛି କିଛି ଲେଖୁଥିବୁ କିଛି କିଛି ପଢୁଥିବୁ ହଁ ପାଞ୍ଚ ପାଇଁ ଛଅ ପାଇଁ ଯେମିତି ଲ ଖାଣ୍ଡ କରୁଲେ ଭଲ ଲାଗିବ।
ହଁ। ଦି ତିନି ଘଣ୍ଟା ହଉ ତୁ ତୋର ଲେଖା ଲେଖି କରି ପଢା ପଢି କରହେଲେ କଣ ହ। ଧୀରେ ଧୀରେ ଧୀରେ ଧୀରେ ସେଇଗୁଡ଼ା ସବୁ ତୋର ମୁଣ୍ଡରେ ଫିଡିଙ୍ଗ ହେଇକି ରହିବ। ହେଲା। ତାପରେ ସେଇଗୁଡ଼ା ଆଉ ତୁ ଏକା ସାଙ୍ଗରେ ହଁ ମୁଁ ପରୀକ୍ଷା ଆସୁ କିି ବାହାରୁ। ପୋଷ୍ଟ ବାହାରିଲା ପରେ ମୁଁ ପାଠ ପଢ଼ିବି। ସେମିତି କଲେ ନା ତ ସାରିପାରିବୁନି କାରଣ ବହୁତ ସାରା ବିଷୟ ସବୁ ଅଛି ସେ ଭିତରେ ଭିତରେ ଆଉ ପିଲା ବି ବହୁତ ସାରା ସେମାନେ ଦିନ ରାତି ପରିଶ୍ରମ କରିଛନ୍ତି। ହଁ ସେମାନେ ଅଧିକ ରଖିବେ ନା ହେଲାକି।
ହଁ।
ଆଉ ଯଦି ନ ପଢିଲେ। ସେଇଥିପାଇଁ ଡେଲି କିଛି କିଛି ପାଠ ପଢ଼ିବାକୁ ପଡ଼ିବ।
ହଁ ଚାଲିଛି ତ ଚା ଆଉ କଣ କରିବା। ସିଏ ଶୋଇଥିବେ ଥକି ପଡିଚି କାଲି ଆମେ ଯୋଉ ବାହାଘର ଯାଇଥିଲୁ ନା।
ହୁଁ।
ସେ ବାହାଘରରେ ଖାଇବା ଆମେ ଠିକ ସେ ଖାଇ ନଥିଲି ମୁଁ ଦି ଦିନ ଦି ଓଳି ମାନେ ଦେଖ ଆମେ ଗଲୁ ଯାଇକି ମାନେ ମୁଁ ଖାଲି ଛତୁ ଭଜା ଦେଖିଛୁ। ଜାଣିଛୁ ଛତୁ ଭଜା ହେଇଥିଲା ସୁକ୍ ଲା ଭାତ ଖାଇଲି ଆଉ ଡାଲିକି କିଛି ବି କରିନଥିଲା କେମିତି ଲାଗିଥିବ ମତେ ତୁ କହ। ମୁଁ କିଛି ଖାଇ ନଥିଲି ସେଇଟା ଦଶଟା ଦିଟା ନା ତିନିଟା ବେଳେ ଯାଇକି ଖାଇଲୁ ହେଲା। ତାପରେ ଥିଲୁ ଥିଲୁ ନାଇଁରେ ଦିନରେ ହେଲା। ସେଟା ସଇଲା ତା ଶୋଇଥିଲୁ ଶୋଇଥିଲୁ। ଅ ଖା ପଖାଳ ଭାତକୁ ଛତୁ ତରକାରୀ କଣ ଟିକେ ଏମିତି କଲେ ସିନା ହୁଅନ୍ତା। ଆଉ ଶୁଖୁଲା ଭାତ ଗୁଡା କେମତି ଖାଇବୁ କହିଲୁ। ଆମ ମାଛ ତାପରେ ଆମିସ ତ ମୋ ଦେହର ଟିକେ କୁଣ୍ଡିଆ କୁଣ୍ଡିଆ ହେଇଯାଇଛି ନା ଏଇ ଗୁମୁରି ଖେଚ ଗୁଡାକ ମୁଁ ସେଥିପାଇଁ ଖାଉନି। ଖାଇଲେ ବି କିଛି ନାହିଁ ଯେ ମୁଁ କହିଲି ନାଇଁ ଏମିତି ହେଇଚି ତ ଲୋମ ଲୋଭ କଲେ ହବନି ନା। କେତେବେଳେ ମନ ହ ହଁ। କେତେବେଳେ ଖାଇ ତ ପାରିବି ଆଉ କୁଆଡେ ମାଛ ଗୋଟେ ପଳଉଛି ନା କଣ କି ଆଣିଲେ ଖାଇବୁ ନା ନା।
ହଁ।
ତାପରେ ସେଇଟା ମୁଁ ଖାଇଦେଇକି ଶୋଇଥିଲି। ତାପରେ ଆଉ ଥରେ ତାଙ୍କର ରୋଷେଇ କରିଥିଲେ ବର୍ଷା ହେଲା ବେଳକୁ ଚିଙ୍ଗୁଡି ଘାଣ୍ଟ ଖଟା ଆଉ ଭାତ କରିଥିଲେ। ତାପରେ ମୁଁ ତ ଆମିଷ ଖାଏନି। ଏରା କେମିତି ଖାଇବି ତୁ କହ? ତ ଚିଙ୍ଗଡି ଘାଣ୍ଟ କରିଥିଲେ ତ କ ତାଙ୍କର କମ ଲୋକ ଡକେଇଥିଲେ ନା ଆର୍ଟିଷ୍ଟ ଦେଖେ ତୁ ଆମିଷ ବୋଲି ଯାହା କହ ଗୋଟେ ଡାଲିଟେ କରିଦୋବୁ ଏଟା ତ ସାଧା ଟା ଡାଲି ତ ପାଣିଆ କରିଦେଲେ ଲୋକଗୁଡା ସବୁ ହାମ୍ପୁଡି ହାମ୍ପୁଡି ଖାଇଦେବେ ନା ନାଇଁ।
ଖାଇଦେବେ ହଁ।
ହଁ ଡାଲି ଗୋଟେ କରିଦେଇଥାନ୍ତା ତାପରେ ଆଚାର ତ ଟ କମ ହେଟା କରିଥାନ୍ତା ଆମ୍ବ ଖଟା ତ ଆମ୍ବ ତ ତାଙ୍କର ଗଡୁଛି ତାପରେ ଚିଙ୍ଗୁ ହଁ ଚିଙ୍ଗୁଡି ଘାଣ୍ଟ ଟା କରିଦେଲେ କରିଦେଇଥାନ୍ତା ଆଉ ଗୋଟେ ପନିପରିବା ମିଶିକି ଗୋଟେ ତରକାରୀ ଘାଣ୍ଟ ତରକାରୀ ଟେ କରିଦେଇଥାନ୍ତେ। ଯୋଉମାନେ ସାଧା ଖାଇଥାନ୍ତେ ତାକୁ ଘାଣ୍ଟ ତରକାରୀ ଡାଲି ଖଟା ଦେଇଥାତା। ଯୋଉମାନେ ଇଏ ଖାଉଛନ୍ତି ନାଇ ଏକାଥରେ ଯିଏ ଖାଉ କି ନ ଖାଉ କି ତାଙ୍କର କରିଛନ୍ତି ମୁଁ ଜାଣିନି ଲୋ ମା। ସେଟା ତ ଗଲା ଗଲା ତାର ପୁଅ ବାହାଘରକୁ ଗଲିବି ତାଙ୍କରବି ସେନ୍ତି ଘାଣ୍ଟ ଲୋ ମା ଛି ଚିଙ୍ଗୁଡି ଘାଣ୍ଟ। ଆଉ ମୁଁ ଲାଏ ମୁଁ ଜିନ୍ଦଗିରେ ବାହାଘର ଯାଇଥିଲି ତୁ ବିଶ୍ଵାସ କରିବନି। ଏଇଟା ଗୋଟେ ଫାଷ୍ଟ ଭୋଗିଲି ବାହାଘରକୁ ଯାଇକି ପଖାଳ ଭାତ ଆଉ ଲେମ୍ବ ବୁ କଞ୍ଚା ଲଙ୍କା ଟମାଟୋ ଚକଟିକି ଆଉ ଗରମ ଗରମ ଭାତ ଦେଇଥିଲେ। ସେ ପାଣିରେ ପକେଇକି ଗରମ ଭାତ କରିକି ଖାଇଛି କଣ କହିବ। ସମସ୍ତେ ଖଲିରେ ସେମିତି ଖାଉଥାନ୍ତି ମୁଁ ବେଲାରେ ସେମିତି ଖାଉଥିଲି। ମୁଁ କହିଲି ଭଗବାନ ଏ ରଙ୍ଗ କଣ ହେଲା ଗୋଟେ ଡାଲିଟେ କରିବ ମୁଁ ନୁହୁଁ ଏଇଠି ନୟାଗଡ ବେ ନୟାଗଡ ସେ ବଲାଙ୍ଗି ବନ୍ଧକୁ ଖୋର୍ଦ୍ଧା ପାଖରେ ହେଲା ବଲଗଡ ବୋଲି କହୁଛନ୍ତି।
ବୋଲଗଡ ଆରେ ମୋ ସାଙ୍ଗ ପା ଆରେ ଯୋଉ ତୁ ଥିଲୁ ପା ସିପେଟ ରେ। ସିପେଟ ନଥିଲୁ କି?
ହଁ ଥିଲି।
ମଁ କଲି ସିିପ୍
ଆମ ବ୍ୟାଚ ର ବୋଲଗଡ଼ରୁ ଦି ତିନିଟା ପିଲା ନଥିଲେ କି ପଢୁଥିଲେ ଆମ ବ୍ୟାଚ ରେ ପା।
କିଏ ଗା ଥିବେ ଯେ ମୁଁ ଥନେ ଆ ହଁ ଚିନ୍ମୟ ମାନେ ହଁ ସେ ଡେଙ୍ଗା ଜ
ହଁ। ଆଉ ଗୋଟେ କଣ ତା ନା ତାଙ୍କଘର ବୋଲଗଡ଼।
ହଁ ହେଇଥିବ ଆଉ। ବୋଲଗଡ ଏଇ ଗୋରା ହେକି ପିଲାଟା ମସ୍ତ ବସ ରେ ଗଲି ବୋଲି କେମିତି ଗଲ ସେ ଗୋଟେ ଛୁଆଡା ଆମ ଚିହ୍ନା ନା ସେ କହିଲା ଆସିକି ଚୁଡାରେ ଉହ୍ଲେଇବ ବୋଲି କହିଲା ଚୁଡାରେ ଉହ୍ଲେଇ ସେଠି ଅଟରେ ଆଇଲା ଆଉ ନେଇକି ଗଲା। ଜଙ୍ଗଲ ଭିତରେ ତାଙ୍କ ଘର।
ସେଟା ନୟାଗଡ଼ ରେ ଯାଉଚି ନା ଯୋଉ ଖୋର୍ଦ୍ଧାରେ ଯାଉଛି?
ହୁଁ। ପଟ ବର ମତେ ଲାଗୁଛି ସେଟା ଖୋର୍ଦ୍ଧାରେ ଯିବ ବୋଧେ।
ଖୋର୍ଦ୍ଧାରେ ଯାଉଛି ନା କଣ ନା ନୟାଗଡ଼ ନା କଣ।
ଖର୍ଦ୍ଧା ଡିଷ୍ଟିକ ସେଇ ମଝା ମଝିରେ।
ସେ ପାଖାପାଖି ହଁ ଖୋର୍ଦ୍ଦା ଖୋର୍ଦ୍ଦା। ସେ ନଲେ ସେଇ ପାଖ